ହଁ।
ହୁଁ ମୁଁ କଲ୍ କରିଦେଲି।
ହଁ, ହଁ କୁହ?
ହଁ ସେଇଆକୁ ଆଉ କହିଲି ନା ନା ଦରକାର ନାହିଁ ଆଉ ସାଙ୍ଗସାଥି କିଛି ବାସ୍ ପ୍ଲସ୍ ଥ୍ରୀ ରେ ତ ମୁଁ ଖାଇ ଛି ମାନେ ଅଲଗା ପ୍ରକାର ଖାଇବା ଖାଇଚି ସାଙ୍ଗମାନଙ୍କ ଠାରୁ।
ଆଉ କଣ ଆଉ କଣ ସଜ ବାଜ ହବାକୁ ଭଲ ଲାଗେ।
ହଁ ଭଲ ଲାଗେ। ମାନେ ସଜବାଜ ହବାକୁ ଭଲ ଲାଗେ ମାନେ ଙ୍କ କହିଲ? ମୁଁ ଚାହେଁ ଯେ ମୋ ପାଖରେ ସବୁ ଜିନିଷ ଥାଉ ଯିଏ ମତେ ମାଗିଲେ ମୁଁ ଦେବି ମୁଁ କିଛି ଲଗାଏ ନ ଲଗାଏ ମୋର ଯେତେବେଳେ ଇଚ୍ଛା ହୁଏ ଲଗାଏ ନହେଲେ ନାଇଁ।
ଆଉ ରଜ ରଜ ପାଇଁ ସବୁ କଣ କେତେ ମାନେ ଖୁସି
ରଜ ପାଇଁ ସେମିତି କି ଗରମ ତ ହୋଉଚି ଏକରେ ସେମିତି କିଛି ନାହିଁ ଡ୍ରେସ୍ ନେଇ ଆସଚି ଆଉ ଘରୁ ବି
ତି ପିନ୍ଧିବାକୁ ଭଲଲାଗେ ନା ଜିନ୍ସ ପିନ୍ଧିବାକୁ ଭଲଲାଗେ ନା ଲେହେଙ୍ଗା ଭଲ ଲାଗେନା କଣ?
ମତେ ସବୁ ପିନ୍ଧିବାକୁ ହଁ ମାନେ ସବୁ ପିନ୍ଧିବାକୁ ଇଚ୍ଛା। କିନ୍ତୁ ଏଥରକ ଆଣିଛି କଣ କହିଲ ଗୋଟେ ଆଣିଛି ନା ଜିନ୍ସ ଆଣିଛି। ଆଉ ସାର୍ଟ ସାର୍ଟ ଗୋଟେ ଆଣିଛି ଆଉ ହଁ ଆଉ ଗୋଟେ ଆଣିଛି କୋଟ ସେଟ ଗୋଟେ ଆଣିଛି।
ଓହୋ ତାହେଲେ ଦି ହଳ ହେଇଯାଇଛି ଆଉ ପୁରା ସିକ୍ସସସ୍ ମାରି ଦେଇଛ ଆଉ।
ହଁ ଦିହଳ ବି ଆଉ ଗୋଟେ ଅଛି କୁର୍ତ୍ତି ଦି ତିନିଟା ନୂଆ ଅଛି। ଆଉ ଗୋଟେ ବି ଚଳେଇଦବା କିନ୍ତୁ ମୁଁ ଫାଷ୍ଟ ରଜରେ ଗୋଟେ ପିନ୍ଧିବି ଲାଷ୍ଟ ସେକେଣ୍ଡ ରଜ ଗୋଟେ ପିନ୍ଧିବି ଆଉ ଗୋଟେ ରଜରେ ଶାଢ଼ୀ ପିନ୍ଧି ଫଟୋ ଉଠେଇବି।
ସେ ଗୋଟେ ଆଉ ଶାଢ଼ୀ - ଶାଢ଼ୀ ପିନ୍ଧିବାକୁ ଭଲ ଲାଗେ?
ଭ ମତେ ତ ପିନ୍ଧି ଆସେନି। ମୁଁ ପିନ୍ ମୁ କୁହେ ମତେ ପିନ୍ଧେଇ ଦିଅନ୍ତି ହଁ। ଆଜ୍ଞା ଆଉ ତମର ସବୁ ରଜରେ କିଣା କିିଣି ସରିଲାଣି?
ନାହିଁ ଆଉ ପୁରା ଟିକେ ବ୍ୟସ୍ତ ରହିଯାଉଛି ଘରେ ପଢ଼ାପଢ଼ି ଇଏ ସିଏ ଏଜ୍ଜାମ ଆଗକୁ ଅଛି ତ।
ଓହୋ ତମେ ଏବେ କଣ ପଢୁଛ?
ହଁ ଚାଲିଛି କମ୍ପିଟେଟିଭ ଏଜ୍ଜାମ।
ଓହୋ ମାନେ ପ୍ଲସ ଥ୍ରୀ ପରେ କମ୍ପିଟେଟିଭ ପାଇଁ ପ୍ରିପେଆର ହଉଛ ବୋଧେ।
ନାଁଇଁ ହଁ ପ୍ଲସ୍ ଥ୍ରୀ ପରେ
ଓହୋ ଏବେ ତ ଛାଡ଼ କମ୍ପିଟେଟିଭ ଲାଇନ୍ କଣ କଣ କହିବି ଆଉ।
କହି ହଉନି କୁହନି କୁହନି ଆଉ।
ମାନେ ପ୍ଲସ୍ ଥ୍ରୀ କଲେ ଏୟା ଯେ ସବ ହଁ ପ୍ଲସ୍ ଥ୍ରୀ କଲେ ଏଇଆ ଯେ କଣ କହିଲ ସବୁଆଡୁ ତମେ କରିପାରିବ। ମୁଁ ବି ସିଏ କରିଛି ନା ମୁଁ ବି ସବୁଆଡୁ କରିପାରିବି କିନ୍ତୁ ଟେକ୍ ଟେକ୍ନିକାଲ ଲାଇନରେ ଅଧିକ କଲେ ଭଲ ହେବ।
ତମେ ବି ସି ଏ ପରେ ଏମ ସିି ଏ କରିଦବା କଥା ଥିଲା।
ହଁ କରିବି ବା ମୁଁ ଏଇ ଓ ଜେ ଇ ଏଜ୍ଜାମ ଦେଇଥିଲି। ପହର ଦିନ ରେଜଲ୍ଟ ବାହାରିଲା ଆଉ କରିବି ଆଉ ହଁ ହଁ ଭଲ ହେଇଛି।
ଭଲ ରେଙ୍କ ରହିଛି?
ହଁ ଭଲ ରାଙ୍କ ରହିଛି।
ମାନେ ଗଭରମେଣ୍ଟ ରେ ହେଇଯିବ ତ?
ହଁ ହଁ ଗଭର୍ଣ୍ଣମେଣ୍ଟ ରେ ହେଇଯିବ।
ଓହୋ।
ଏମିତି ଆଉ ମୁଁ କିନ୍ତୁ
ମତେ ଲାଗୁଛି ଓ ଜେ ଇ ରେ ପ୍ରାୟ ସମସ୍ତଙ୍କର ଭଲ ଅଛି ବୋଲି। ଓ ଜେ ଇ ରେ ସମସ୍ତଙ୍କର ବୋଧେ ପ୍ରାୟ ଭଲ ରହେ ଆ
ଭଲ ଅଛି ମାନେ କଣ କହିଲ ଉଁ କମ୍ପ୍ୟୁଟର
ହଁ ସେଇ ତାରି ଭିତରେ ଆଉ।
ହଁ ମାନେ ହେଇଯିବ।
ତିନିଶହ ନୁହେଁ ମୋର ଅଛି ଦୁଇ।
ଓହୋ, ହଁ।
ଦୁଇ ସମଥିଙ୍ଗ୍।
ହଁ।
ସେୟାକୁ କଣ ହେଲା କହିଲ ମାନେ କ ପଡ଼ିଥିଲା ଓ ଜେ ଇ ର କୋଶ୍ଚିନ ଭଲ ଆସିଥିଲା। କମ୍ପ୍ୟୁଟର କୋଶ୍ଚିନ୍ ଟା ବହୁତ ଭଲ ଆସିଥିଲା କିନ୍ତୁ
ହଁ
ହଁ। ଉ ଯୋଉ କଣ କହିଲ ମ୍ୟାଥ ଆସିଥିଲା ବହୁତ କଷ୍ଟ ମାନେ ସବୁ ଯାକ ପ୍ଲସ୍ ଟୁ ଲେ ବୁଲ ମ୍ୟାଥ ଆସିଥିଲା।
ହୁଁ ହ ସେଇ ଯୋଉ ପର୍ମୁଟେସନ କମ୍ବିନେସନ।
ସବୁ ସବୁ ମାନେ ପ୍ଲସ୍‌ଟୁରେ ଯେତ୍‌ ଏତିକ ମ୍ୟାଥ୍ ସେତିକି ମାନେ ଆସିଥିଲା ସବୁ ଜାଙ୍କ ପା କଉଛି। ମାନେ ପ୍ଲସ୍‌ଟୁ ସିଲାବସ୍‌ ଥୋଇଦବ ମ୍ୟାଥ୍ ବହି। ଆଉ ଇଏ କଶ୍ଚିନ୍ ଥୋଇଦବ ଇଣ୍ଟିଗ୍ରେସନ ଡ଼େ ଡିଏଟିଭ୍ ସବୁଆସିଥିଲା ମୁ ଆକଟୁଆଳି ବହୁତ୍‌ ଭଲ ପଢିବାକୁ ସାଇନ୍ସ ରେ ଜୁଲୋଜି ନେଇଥାନ୍ତି ଭାବୁଥିଲି ପ୍ଲସଥ୍ରୀରେ। ଜୁଲୋଜି ଅନର୍ସ ନେବି ତାପରେ ତା ଭିତରେ ମାନେ ଜୁଲୋଜି ବିଷୟରେ ଟିକେ ରିସର୍ଚ କରିବି ବୋଲି ତାପରେ ପୁଣି କଣ ମୁଣ୍ଡକୁଉଠିଲା ପ୍ଲସ୍‌ ଟୁଡେଣ୍ଟ ମାନେ ନେଲି ପି ସି ପିସିଏମ୍ ନେଲି। ଫିଜିକ୍ସ, କେମେଷ୍ଟ୍ରି, ମ୍ୟାଥ ତା ତ ଜୁଲୋଜି ହୁଁ କିନ୍ତୁ ତାପରେ କଣ ହେଲା ନା। ହ ଉ ପ୍ଲସ୍ ଥ୍ରୀରେ ଦେଖିଲା ବେଳକୁ କହିଲି ନା ନା ହଁ ପୁଣି ଗୋଟେ କଣ ମୁଣ୍ଡକୁ ଉଠିଲା ନା- ଟିକେ ଟେକ୍ନିକାଲ ଲାଇନ ରେ ପଡେ। ପୁଣି ବିସିଏ ନେଲି ତାପରେ ଏବେ ଭାବୁଛି ସେଇଟା ଥିଲା ଭଲ ଥିଲା କାହିଁ ଏଗୁରା ନୋଉଥିଲି।
ଜିପିଜି କରିଦେଇଥାନ୍ତିତ ନହେଲେ ରିସର୍ଚ୍ଚ ଓରିଏଣ୍ଟେଡ଼୍ କିଛି ବି କରିଦେଇଥିଲେ ବି ଭଲ ହେଇଥାନ୍ତା। ଏବେ ବି ବହୁତ ସବୁ ଲେକ୍ଚର ପୋଷ୍ଟ ବାହାରିବ ନା ସେଥିରେ ଭଲ ହେଇଥାନ୍ତା ଏବେ ଯୋଉ ଏ ଆଇ ଆଇଲାଣି।
ହଁ ବା ଏବେ କଣ ଏମ୍ ସି ଏ କରିବି ଏମ୍ ସି ଏ ପରେ
ଏମ ସି ଏ ପରେ ବିି ଏତେ ସ୍କୋପ ହଁ ପୁଣି ଏମ ସି ଏ କରିବ ପୁଣି ଏମ ଟେ କ କରିବା କିନା ବହୁତ ଇଏ ହବ। ତା ଲଙ୍ଗଟର୍ମ ଚାଲିବ ଗୋଟେ।
ହଁ ନେଟ୍ ଫେଟ୍ ଦେବି ନହେଲେ ଏମସି ରେ ଯଦି କୋଉଠି ବା ଜିଗଲା ଜପ୍ ଫବ୍ ଦେଖିଆ ଆଉ।
ପ୍ରାୟ ବି ଏତେ ପିଲାଙ୍କର ବି ବାଜୁନି ଦେଖ କଣ ଆଉଛି ତମ ସ୍କିଲ୍ ଉପରେ ଡେ ଡିପେଣ୍ଡ କରେ ହେଲା କେତେ ଜାଣିଛ।
ହଁ ଯେତେ ମାଇଣ୍ଡଟା ମାନେ ସ୍କିଲ୍ ମାନେ ଏମତି ଜାଭା ଫାଭା ପାଇଥନ୍ ଏଇଗୁଡା ସବୁ ହଁ। କଣ କହିଲ?
କୋଉଠି ରହିଥିଲ ମାନେ କୋଉ ଗୋଟେ ଇଏ ହଉ ଲାଙ୍ଗୁଏଜ ଉପରେ କେତେ ମାନେ ତମେ ଜାଣିଛ। ନିଷ୍ପଟ ଅଛ ସେଟା ଡିପେଣ୍ଡ କରୁଛି।
ଗୋଟେ ହେଲା ଯୋଉ ଲାଙ୍ଗୁଏଜଟା ଜାଣି ଯଦି ତା ବିଷୟରେ ଭଲ କି ଜାଣିଥିବ ହଁ ତାହେଲେ ହେଇଯିବ।
ପ୍ଳିକେଶନ।
ଆହଁ ସବୁଥିରେ ପ୍ଲସ୍ ଥ୍ରୀ କଣ ଯାହାବି କର କମ୍ୟୁନିକେସନ ସ୍କିଲ୍ ଯାହାବି ହେଲେ ନିହାତି ରହିବା ଦରକାର।
ସେଇଟା ଯଦି ନହବ ତାହେଲେ କିଛି ନାହିଁ ଯାହା ବି ହେଲେ ସେଇଟା ଦର
ହଁ
ଏଣ୍ ଦରକାର ହେଲେ ତମେ କେମିତି କଥା ହଉଛ କେମିତି କଣ ଇଏ କରୁଛ ଏଇଟା ଯାହାବି ହେ ହେଲେ ଦରକାରେ
ହଁ ତମ ବିହେଭିୟର କେମିତି କଣ
ତମ ବଡ଼ି ଲାଙ୍ଗୁଏଜ ବି ଦେଖୁ ହୁଁ
ଇଣ୍ଟରଭ୍ୟୁ ତମେ ତେଲଣି ନା ଦେଇନ ଟୋଟାଲ୍?
ନା ମୁଁ ଦେଇଛି।
ଓହୋ କୋଉଥରେ କାଇ କିଛି ହେଇଛ?
ଦେଇଛି ଅଧା ଅଧା ରୁ ସବୁ ଇଏ ରୁ କଟିଛି। ଡିଡ଼ିଫିଡ଼ି ରାଉଣ୍ଡରେ।
ଓହୋ
ଚାଲିଛି ଆଉ
ହଁ ଦେଖ ଖ ଭାଗ୍ୟରେ ଯେତେବେଳେ କୋଉଠି କଣ ଥିବ ସବୁ ତ ଭାଗ୍ୟ ଉପରେ ଡିପେଣ୍ଡ କରେ ଆଉ କଣ କରିବା?
ହଁ ପୁରା ସେଇଆ ପରା କେବେ କୋଉଠି ସବୁର ଗୋଟେ ସମୟ ଥାଏ। ସବୁୁର ସମୟ ହେଲା।
ହଁ ହଁ କିଛି ହବନି। ଏଇ ବି ସି ଏ ରେ ମୋର ଆସିଥିଲା ପ୍ଲେସ୍ ମେଣ୍ଟ ଆସିଥିଲା ଏବେ କ୍ୟାପ୍ ହଁ ଆସିଥିଲା ବା ମୋର ହେଇ ଯାଇଥିଲା ଘରେ ଛାଡ଼ିଲେନି ଟିକେ ଦୁରିଆ ହେଲା ବୋଲି କହିଲେ ନା ଏବେ ଏମସିଏ କର ହଁ ଯିବୁ ଆଉ। ଯାଉ ଆଉ କୋଉଥିରେ ବଜା ଯିବୁ
ତାହଲେ ହେଇଯାଉଛି ମାନେ ହେଇଯିବ ବ୍ୟସ୍ତ ନାହିଁ। ହେଇଯାଇଛି ଥରେ ମାନେ ହେଇଯିବ।
ଦେଖିବା କଣ ହଉଛି ସେଟା ଭାଗ୍ୟ ଉପରେ ଡିପେଣ୍ଡ କରେ।
ଛୋଟ ମୋଟ ଥିଲା। ଏବେ ବଡ଼ ମାନେ ଏମ୍ ସି ଏ ଟା କରିଦେଲା ପରେ ଭଲ ସେ ଆହୁରି ଲାଙ୍ଗୁଏଜ ପ୍ରି ହେଇଯିବ। ଅବେ ମାଷ୍ଟର ହେଇଯିବ ନା ତ ତାପରେ ରହିବ ଆଉ। ଟିକେ ବି ବଡ଼ ହେଇଯାଇଥିବ ଗୋଟା ବାଟରେ ରହିବାକୁ ଭଲ ହବ।
ଗୋଟେ ମଜା କଥାରେ ଶୁଣିବ? ଆର ବର୍ଷ କଣ ହେଇଥିଲା ନା ମାନେ ଏମ୍ ତି ଆମ ଗାଁ ରେ ପିକନିକ୍ ହୁଏ ହେଲା। ମୋର ଯିବାକୁ ଭାରି ଇଚ୍ଛା। ମତେ ସିଏ କହିଲେ ମୁ ଜଣେ ଭାଇ କହିଲେ କହିଲେ ଆଉ ତୁ କଣ ପାଇଁ ଯାଉନୁ ପିକ୍ନିକ୍? ଆଉ ଯାଉନ ମୁଁ କହିଲି ତମେ ତ ଏଇ ଟାଇମ୍ ରେ କରିବ ଯୋଉ ଟାଇମ୍ ରେ ମୋର ସେଇ ଟାଇମ୍ ରେ ଏକଜାମ୍। ଆଉ ମୁଁ ଯିବି କେମିତି? କହିଲେ ହଉ ଦେଖି ଦେଖିଆ ଏବେ ସେ କଥାଟା ମାନେ ଏକ୍ଜାମ୍ ଟା ଏଥରକ ଏକ୍ଜାମ୍ ଯେତେବେଳେ ଥିବ ଆମେ ଆଉ ସେତେବେଳେ କରିବୁନି ଶୀଘ୍ର କରିଦବୁ, ଆଉ ଆମେ ଯିବା ସବୁ ଆଉ କୋଉଠିକି ଯିବା ମାନେ କଲେ ଭଲ ହବ? ମୁଁ କହିଲି ଆଉ ଚାଲ ଯିବା ବୃନ୍ଦାବନ ବୃନ୍ଦାବନ ଯିବା ଆଉ।
ହୋ ବୃନ୍ଦାବନ ହଁ ବଢ଼ିଆ ଜାଗାଟା। ସତରେ
ମାନେ ମାନେ ମୋର ସେଟା ଗୋଟେ କଣ କହଲା ଇଚ୍ଛା। ମାନେ ଏତେ ଇଚ୍ଛା ମାନେ ସେଟା ମୋର ଗୋଟେ ସ୍ୱପ୍ନ ମାନେ ବୃନ୍ଦାବନ ଯିବି। ହଁ ସେଇଆକୁୁ ହଁ ମୁଁ କଁ କଲି ନା ଆଉ ଏହା କହିଲି। ଦେଖିଲା ବେଳକୁ ଏମିତି ତି ମୋ ଭାଗ୍ୟ ଖରାପ କାହାକୁ ଦୋଷ ଦେବି ନିଜେ ବି ଜାଣ୍ନି। ସେ ଯୋଉ ଦିନ ହିଁ ବାହାରିଛନ୍ତି ଯିବାକୁ ଯୋଉ ଡ଼େଟ୍ ମୋର ସେଇ ଡ଼େଟ୍ ରେ ହିଁ ସେମିଷ୍ଟାର। ମୁଁ କଣ କରିବି ସେ ଭାଇ ବି ଯିଏ ଯାହା ହଁ ସେ ଭାଇଙ୍କର ବି ମୋର କଥା ହେଇଥିଲ ନା ଜିମୁ ବୋଲି ସେ ଭାଇଙ୍କର ଅଣସ ହେଇଗଲା ମୋର ସେମିଷ୍ଟର ଏଗଜାମ।
କେହି ତ ହେଲେ ଯାଇପାରିବେନି ଆ ଏମିତିରେ ଜଣେ ଯାଇଥିଲେ ଆଉ ଜଣେ ନ ଯାଇଥିଲେ ମନ୍ଦୁଖ ହେଇଥାନ୍ତ।
ହଁ ଦି ଜଣ ଯାକ ଯାଇପାରିଲୁନି ଆଉ କଣ କରିବୁ ଏବେ ବାହାରିଛି ଭୋଜି। ହଁ ଘରେ ବହୁତ ଜିଦ୍ଦି କରିଚି ଏବେ ଯିବାକୁ ଏଇ ରଜରେ ରଜ ପରେ ମୋ ନନା ଆସିବେ ଜିଦି କହିଛି ମତେ ଟିକେ ପୁରୀ ନେଇକି ଚାଲି ନହେଲେ ମୁଁ ଏକା ପଳେଇବି।
ପୁରୀ କେବେ ଯାଇନ?
ହଁ ଯାଇଛି ବହୁତ ଥର ଯେ ମୁଁ ପ୍ରତିବର୍ଷ ଯାଏ ପୁରୀ, ମୁଁ ଏବର୍ ସେ ଯାଇନି ତ ଆଉ ମୁଁ କହିବି ମତେ ଟିକେ ଭାରି ଇଚ୍ଛା ହେଲାଣି ଜଗା ଦର୍ଶନ କରିବାକୁ। କଣ କରିବି।
ଯାହାବି ହେଲେ ଆମେ ସବୁ ଓଡିଆ ମାନଙ୍କର ସେ ପରା ମୌଡମଣି ତାଙ୍କୁ ତ ଦେଖା କରିବାକୁ ସମ
ହଁ ସେ ଗୋଟେ ଦିଏନି ତରଙ୍ଗରେ ଜଗନ୍ନାଥ ଙ୍କ ସିରିଏଲ ଗୋଟେ ଆଗରୁ ଦିଏ ଦେଖିଛ କେବେ?
ଜଗନ୍ନାଥ, ଜଗନ୍ନାଥ ଏମତି ଦିଏ।
ହଁ ହଁ ସେଇ ସିରିଏଲ ଟା। ହଉ ସିଏ ତ କଁ କହିବି ଆଉ ତା ଗୀତ ଟା ତ ଛାଡ ମନ ଛୁଆଁ।
ସେ ପୁରା ଗୋଟେ ପ୍ରିୟ ମାନେ ସମସ୍ତଙ୍କର ଗୋଟେ।
ହଁ ଆମ ଏଇଠି ଘର ପାଖରେ ଟିକେ ଦୂରରେ ଗୋଟେ ଜଗନ୍ନାଥ ମନ୍ଦିର ନୂଆଟେ ହେଇଚି।
ହଁ।
ସେଠି କଣ କହିଲ ଚାରିଟା ମାନେ ସେଠି ଚାରିଟା ବେଳ ହବ ମାନେ ସେଠି ଜଗନ୍ନାଥଙ୍କ ଭଜନ ଚାଲିବ ଚାଲିବ ତମେ ସେଠିକି ଯିବ ମୁଁ ତ ଜାଣିନି କ ପାଇଁ କେଜାଣି ସେଠିକି ଯିବ ସେଠି ଠାକୁରଙ୍କର ଆଳତି ଦେଖିବ ସେ ଟାଇମ ରେ ସବୁବେଳେ ପବନ ଦବ ମାନେ ଯେମିତି ଆସଚୁ ଗୋଟେ ବହୁତ ଦୂର ଜାଗାକୁ ଆଉ ଘର ପାଖରେ କିଛି ନଥିବ।
ମତେ ପୁରୀ ଆଉ ଗୋଟେ କଁ କହିଲେ ଇସ୍କନ ହେଲା। ସିଏ ବି ମତେ ବି ଭାରି ଭଲ ଲାଗେ ଏଇ ମାନେ ଇଭିନିଙ୍ଗ ଟାଇମ୍‌ରେ ଯେତେବେଳେ ଘଣ୍ଟ ଶଙ୍ଖ ଯୋଉ ବାଜେନି। ସେଇ ଟାଇମ ରେ ଗୋଟେ କଣ ପାଇଁ ଏତେ ଭଲ ଲାଗେ ସତରେ ମାନେ ଇଚ୍ଛା ହୁଏନି ଭଗବାନଙ୍କ ପାଖରୁ ଆସିବା ହନୁମାନ ମନ୍ଦିର ହେଲା କିଏ ହେଲା।
ଏଇ ଧ୍ୱନି ତ ଏଇ ଯୋଉ ଶଙ୍ଖ ବା ଜା ଧ୍ୱନି ମାନେ କେମିତି ଗୋଟେ ଆସିଯାଏ ଦେହରେ ଗୋଟେ କଣ ଆସିଯାଏ କେଜାଣି।
ଝରଣ ଟାଇପ ର ଗୋଟେ ପ
ହଁ ମାନେ ଏମିତି ଖାଲି ଏଇ ଠା ଠାକୁରଙ୍କ ପାଖକୁ ଏ ଜଗନ୍ନାଥ କ୍ରୀଷ୍ଣଙ୍କ ପାଖକୁ ନୁହେଁ ଯେତିକ ବି ଅଛନ୍ତି ଏ ଯେମିତି ମଙ୍ଗଳା ଠାକୁର ହେଲେ କି ଚଣ୍ଡି ଫଣ୍ଡି କାଳି ଫାଳି ହେଲେ। ତାଙ୍କ ପାଖକୁ ବି ଗଲେ ଏଇ ଯୋଉ ସ୍ଵରରେ ମାନେ କେମିତି କେମିତି ସବୁ ହେଇଯାଏ।
ସେ ଆଉ ତ ଯୋଉ କର୍ପୁର ଅଗୁରସ
ହଁ ହଁ ମୁଁ ତ ସବବେ ଯେତେଳେ ଠା ର ପୂଜା କରେ ମୁଁ ସବୁବେଳେ ଅଗୁରୁ ସ୍ପ୍ରେ ମାରିବି ଆଉ କର୍ପୁ ପୁର ପକେଇବି ତାପରେ ମହୁ ଟିକେ ପକେଇବି ଗୋଲାପ ଜଲ ଟିକେ ପକେଇବି ତାପରେ ଯାହା କରିବା କଥା କରିବି।
ମାନେ ସତରେ ଗୋଟେ କାହିଁ କହିଛି ଗୋଟେ ମନ୍ଦିର ଭିତରକୁ ପଶିଯିବୁ ତାର ଯୋଉ ଗୋଟେ ବାସିନା ଆଉ ଗୋଟେ ହୋଟେଲ କି ଇଏ କୁ ଯିବୁ। ତାର ଗୋଟେ ଅଲଗା ସିଏ ବାସ୍ନା ଏ ବାସନା ଯେତେ ପରଫ୍ୟୁମ ମାରିହଉ। ଆ ବାସ୍ନା ଆଉ ଯୋଉ ଧୂପକାଠି ରେ ଯୋଉ ବାସନା ସେ ଗୋଟେ ଦିଟା ଭିତରେ ପୁରା ଆକାଶ ପାତଳ ଫରକ।
ହଁ ହଁ ଭଗବାନଙ୍କର କଣ ଇଚ୍ଛା କେଜାଣି? ମୁଁ ଜାଣିନି, ମୁଁ କହିଲି ଭଗବାନଙ୍କର କଣ ଇଚ୍ଛା ସବୁ ମତେ ଇଚ୍ଛା ହୁଏ ବେଳେ ବେଳେ ଆଇଁଷ ଫାଇଁସ ଛାଡିଦେବି ତାପରେ କ୍ରିଷ୍ଣା ଗନ ଏଇ ଏବେ ଯୋଉ ସବୁ ହେଇଯାଉନାହାନ୍ତି ଡିିବୋଟି।
ହଁ ହଁ।
ସେୟା ହବାକୁ ଭାରି ଇଚ୍ଛା ଦେଖିବା ଭଗବାନ କେବେ ଚାହୁଁଛନ୍ତି।
ନାଇଁ ସେଟା ତମେ ଚାହିଁଲେ ହବନି। ସିଏ ମାନେ ଚାହିଁଲେ ମାନେ ସତରେ ତମକୁ ଲାଗିବ ତ ମୁଁ ତ ଯାହାବିହେଲେ ଛାଡିଦେବି ଆଉ। ତମକୁ ଯେମିତି ଲାଗିବ କି ସେ ମତେ କହୁଛନ୍ତି କି ଆସିକି ସ୍ୱପ୍ନରେ କି ମତେ ଇଏ କରୁଛନ୍ତି କି ତୁ ମାନେ ଏଇଟା ଇଏ ହେଇଯା ତେବେ ମନକୁ ଆଉ ଯିଏ ନାଇଁ ସିଏ ହେଇପାରିବନି।
ନା
ତୁଳସି ମାଳ ପକେଇବା କି ଇଏ କରିବା କିଏ କରିବା ସିଏ ଗୋଟେ ଅଲଗା ନୁହେଁ।
ହଁ ବୃନ୍ଦାବନ ଯି ମୁଁ ଭାବିଥିଲି ଏଇ ଥରକ ବୃନ୍ଦାବନ ଗଲେ ସବୁ ଛାଡିଦେବି, ତାପରେ ଇଏ
ଆଉ ଏଥି ଏଗୁଡା ସବୁ କରିବେ ବି ତାଠୁ ଆହୁରି ପର ନିିନ୍ଦା ପରଚର୍ଚ୍ଚା ନ କରିିକି ନିଜ କର୍ମ ବି ଠିକ।
ହଁ ହଁ।
ଏବେ ଆହୁରି ବହୁତ ମାନେ ସବୁ ଫଳ।
କ ପଛ ଛାଡିବାର କାରଣ ହେଲା ଏଇଆ କିଛି ନାହିଁ ନିଜେ ଥିବୁ ଠିକ ସିଏ ତତେ କହିବେ ଏମିତି ତାପରେ ଦେଖିଲା ବେଳକୁ ତୋ ପଛରେ ଆଉ ଗୋଟେ କାମ କରିଦେବି ଏଇଆ ଆଉ।
ସେଇ ଯୋଉ ଗୋଟେ ମାୟା, ସେଇ ମାୟାରେ ଯିଏ ପଶିଛି ତାର ଆଉ କେହି ଦ ହଁ କିଛି ଦରକାର ନାହିଁ ସିଏ ସବୁ ସିଏ ହଁ ପାର କରିବେ।
ମତେ ବହୁତ ଭଲ ଲାଗେ ମାନେ ଜଗନ୍ନାଥଙ୍କର ବି ଷ୍ଟୋରି ଥାଏ ତାଙ୍କ ଷ୍ଟୋରି ବି ଏମିତି ଶୁଣୁଥିବ ଶୁଣୁଥିବ ମାନେ ସେ କିଛି ସବୁ, ରାତି ଦିନ ସବୁ ପାଇଯିବ କିଛି ଜାଣିପାରିବନି।
ହଁ ସେ ଗୋଟେ ଅଲଗା ନିସା ତା